ହାଲୋ।
ଆଜ୍ଞା।
ହୁଁ ମୋ କଥା ଶୁଣିପାରୁଛନ୍ତି ତ ଭଲ ସେ।
ଆଜ୍ଞା ଆଜ୍ଞା।
ଆଉ ହଁ ହଁ କ୍ଲିଅର ଶୁଭା ଯାଉଛି। ଆଉ କଣ କରୁଥିଲେ କଣ?
ନାଇଁ ଏଇଠି ଏମିତି ବସିଥିଲି ରୋଷେଇ ବାସ ସାରିକି ବସିଛି ଆଉ।
ମୁଁ ଆଉ ରାତିରେ କଁ କଁ ଖାଇବା କଣ ହଉଛି ରାତିରେ?
ହଁ ରାତିରେ ଭାତ ବୁଟ ଆଳୁ ତରକାରୀ ରୁଟି ବି ହେଇଛି ଯିଏ ରୁଟି ଖାଇବା କଥା। ଖାଇବେ ଯେ ଭାତ ଖାଇବା କଥା ଖାଇବେ। ଆଉ ଭଜା ବି ହେଇଛି। ଆପଣଙ୍କର କଣ ରୋଷେଇ ହେଇଛି।
ଆମର ଆଜି ଡାଲମା ହେଇଛି। ପୋଟଳ, ଆଳୁ କଷା ହେଇଛି ଆଉ ରାତିରେ ଅଇକା ରୁଟି। ଅଇକା ଖିଆ ହବ ଆଉ। ଆଉ ଆମେ ପରିବାରକୁ ନେଇ ଗୋଟେ କଥା ହେଇପାରିବା ତ ପରିବାରକୁ ନେଇକି।
ଆଜ୍ଞା ଆଜ୍ଞା କହୁନାହାନ୍ତି ପରିବାରକୁ ତ ନେଇ ସବୁ କିିଛି ଆଉ।
ହଁ ମାନେ କହୁଥିଲି ମାନେ ଦେଖ ଗୋଟେ ଅଛି ବଡ ପରିବାର ଗୋଟେ ଅଛି ଛୋଟ ପରିବାର ଗୋଟେ ଅଛି। ଦି ପ୍ରକାର ପରିବାର ଅଛି ମାନେ ଆପଣଙ୍କ ମାନେ କୋଉଟା ମାନେ ବଡ ପରିବାରଟା ଭଲ ନା ଛୋଟ ପରିବାରଟା ଭଲ?
ନିହାତି ଦେଖିବାକୁ ଗଲେ ଦିଟା ଦୃଷ୍ଟିରୁ ଦିଟା ଯାକ ଭଲ। କାହିଁକି କହୁଛି ନା ଯଦି ଆମେ ବଡ଼ ପରିବାର ଦେଖିବା ସମସ୍ତେ ଏକା ସାଙ୍ଗରେ ରହିବେ। ବାପା, ଦାଦା, ଜେଜେବାପା, ଜେଜେମା ହଁ ଖୁଡ଼ି, ପୁତୁରା ଝିଆରୀ ତ ସମସ୍ତେ ମିଶିକି ଏକାଠି ରହିବେ ଗୋ ଏକା ସାଙ୍ଗରେ ରହିବେ। ଆଉ ଯଦି ଆମେ ଛୋଟ ପରିବାର କଥା କହିବା ଛୋଟ ପରିବାର କେବଳ ବାପା ମା ପୁଅ ଝିଅ ଏମାନଙ୍କୁ ନେଇକି ଛୋଟ ପରିବାର ଗଠିତ। ଆଉ ବଡ଼ ପରିବାର ହେଲେ ସୁବିଧା ବଡ଼ ପରିବାରରେ ସୁବିଧା କଣ ହେବ ନା ସମସ୍ତେ ଏକାଠି ରହିବେ ମିଳିମିଶି ରହିବେ। ଯାହାବି କିଛି ସୁବିଧା ଅସୁବିଧାରେ ସମସ୍ତେ ସାଙ୍ଗ ହେଇକି ରହିବେ ସବୁ କିିଛି କରିବେ।
ହଁ ଏଇଟା ଠିକ୍ କଥା କହିଲେ।
ସାଙ୍ଗ ହେଇକି ରହିବେ, ସାଙ୍ଗ ସାଥିରେ କି ସୁବିଧା ଅସୁବିଧା ଯାହା ଯେତେ ହେଲା ସମସ୍ତେ ସୁବିଧା ଅସ ଧାରେ ପରସ୍ପର ସହିତ ଯୋଡି଼ ହେଇକି ରହିବେ ସାଙ୍ଗ ହେଇକି ରହିବେ ଏକାଠି ରହିବେ। ଆଉ ଯଦି ଛୋଟ ପରିବାର କଥା କହିବା ତ ଛୋଟ ପରିବାର ବି ଭଲ ଆଜି କାଲିକା ଦୁନିଆରେ ଛୋ ଛୋଟ ପରିବାର ଏଇଥିପାଇଁ ହଉଛି କାହିଁ ନା ଆ ଯେହେତୁ ଆମର ଜନସଂଖ୍ୟା ବୃଦ୍ଧି ପାଇଲାଣି। ତ ଆଗରୁ କଣ ହଉଥିଲା ନା ବାପାଙ୍କର ଦି ତିନି ଭାଇ ରହୁଥିଲେ ତା ସହିତ ପିଇସି ମାନେ ବି ରହୁଥିଲେ। ତ ଏବେ ମା ବାପା ମାନେ ଚାହୁଁଛନ୍ତି ଆଉ ସରକାରଙ୍କର ବି ଅ ଦୃଷ୍ଟି ରହୁଛି ତୁ ଆମ ଜନସଂଖ୍ୟାକୁ କେମିତି ଆମେ ନିୟନ୍ତ୍ରଣ କରିପାରିବା। ସେଥିପାଇଁ ବାପା ମା ମାନେ ଙ୍କୁ ଗୋଟେ କିମ୍ବା ଗୋଟେ ପୁଅ କିମ୍ବା ଗୋଟେ ଝିଅ ଏମିତି ଗୋଟେରେ ସୀମିତ କରି ରଖି ଦଉଛନ୍ତି। ଯାହା ଫଳରେ ପରିବାର ଧୀରେ ଧୀରେ ଛୋଟ ପରିବାର ହିିଁ ହେଇଗଲାଣି।
ହଁ ଏଇଟା ଠିକ କଥା କହିଲେ ଯେ ଶୁଣନ୍ତୁ ଏଇଟା ଠିକ କଥା କହିଲେ କିନ୍ତୁ ମୋ ମୋ ମତରେ ଗୋଟେ ମାନେ ମୁଁ ନିଜେ ବି ଅନୁତାପ କରୁଛି ନା ମୁଁ ଛୋଟ ପରିବାରରେ ବାହା ହେଇକି, ମୋର କଣ ମାନେ ମୁଁ କେବଳ ମୋ ହଜବେଣ୍ଡ ମୁଁ ଶାଶୁ, ମୁଁ ମତେ ଛୁଆ ମାନେ ଏତିକି ମୁଁ ମାନେ ଆମ ମୋର ଅଇଁକା ମୋ ସ୍ଵାମୀ ମାନେ ପତାଙ୍ଗ ମୋ ହଜବେଣ୍ଡଙ୍କ ପଛକୁ ବି କେହି ନାହାନ୍ତି। ମାନେ ପଛକୁ କେହି ବି ନାହାନ୍ତି। ଉଠିଆବ ଆଜି ଅସୁବିଧା ସୁବିଧା ଅଛି ମାନେ ଆଗକୁ ଦେଖ ଆଉ ଗୋଟେ ବି କଥା ଭାଇ ଭାଇ ଥିଲେ ମାନେ ଏମି ତିନି ଚାରି ଭାଇ ଥିବେ ଆଜି ଗୋଟେ ଭାଇର ବିପଦ ପଡ଼ିଲେ ଆଉ ଗୋଟେ ଭାଇ ବି ସାଥ ଦେଇପାରିବ। ବୁଝିପାରୁଛନ୍ତି କିନ୍ତୁ ଆମର ମାନେ ସେତିକି ମୋର ଏଇ ନାହିଁ ଆଜି ଗୋଟେ ମୁଁ ଗଲି କଉଠି କି ଗୋଟେ। ମୁଁମ ଜଏଣ୍ଟ ଫ୍ୟାମିଲି ଅଛୁ ଆଜି ଯଦି ମୁଁ କିଛି କ ମାନେ କରିନି ମୁଁ ଯଦି ଗଲି ହେରି କୋଉଠି ବାହାରି କିବି କୋଉଠି ମୋ କଣ ଗୋଟେ ଦରକାର ପଇଲା ମତେ ଗଲି ହେରି ମାନେ ଜଏଣ୍ଟ ଫ୍ୟାମିଲି ଅଛି ମାନେ ସେଇଟା ମୁଁ ମୁଁ ଗଲା ପରେ ସେମାନେ ସେଇଟା କରିଦେଇଥିବେ। ମୋ ଯାଆ ମାନେ ଥିବେ ସବୁ ସେମାନେ ବି ସବୁ କରିଦେଇଥିବେ। ଯଦି ମାନେ ଏକା ଗୋଟେ ମାନେ ଫାମିଲି ମାନେ କେବଳ ମାନେ ଗୋଟାଏ ପୁଅ ମାନେ ଆଉ ତାଙ୍କର କେହି ନାହାନ୍ତି କେବଳ ଗୋ ଗୋଟାଏ ମାଆ ବାପା ମାନେ ଏତିକି ଆମେ ଫ୍ୟାମିଲି ଆମ ଛୋଟ ଫ୍ୟାମିଲି, ଛୋଟ ଫ୍ୟାମିଲି ହଉଛି ଆମେ ସେ ଜିନିଷଟା ଆମେ ପକେଇ ଦେଇକି ଗଲେ ତ ଆସିଲା ପରେ ଆମର ସେଇ ଜିନିଷ ଯୋଉଠି ପଡି଼ଛି ପଡିି଼ଥିବ କେହି ଗୋଟେଇବାକୁ ବି ନଥିବେ। ଆଉ ଯେତେ ଯାହା ହେଲେ ମୋ ପାଇଁ କିନ୍ତୁ ବଡ଼ ଫ୍ୟାମିଲିଟା କି ମାନେ ପରିବାର ବହୁତ ବଡ଼ ପରିବାର ଟା ମୋ ପାଇଁ ଭଲ।
ପରିବାର
ହ୍ୟାଲୋ।
ବଡ଼ ପରିବାର ନିହାତି ବ-ଆଜ୍ଞା।
ବଡ ପରିବାର ଟା ହଉଚି ଭ-ସବୁଠୁ ଭଲ ମାନେ ତମ ଆଗୁକୁ ପ
ଯେମିତି କହିଲି ଜା ଥିବ କିଏ ରୋଷେଇ ବାସ କରିଦେବେ ସାଥ୍ ଦେବାକୁ ଥିବେ ଭାଇମାନେ ବି ଥିବେ ସେ ସାଥ୍ ଦେବାକୁ ସୁବିଧା ଅସୁବିଧାରେ ସାଥ୍ ରେ ରହିବେ। ନିହାତି ବଡ଼ ପରିବାର ତ ବହୁତ୍ ଭଲ କିନ୍ତୁ ଏବେକା ଦୁନିଆକୁ ଦେଖିବାକୁ ଗଲେ ସମସ୍ତେ ଟିକେ ସେପାରେଟ୍ ହେଇକି ରହିବାକୁ ଭଲ ପାଉଚନ୍ତି କାହିଁକିନା ଲୋ ଚାକିରି କଲେଣି ତ ବାହାରେ ଚାକିରି କଲେ ସ୍ୱାମୀ ସ୍ତ୍ରୀ ପିଲା ସିଏ ଏକାଠି ରହିଲେ ବାହାରେ ଯାଇକି। ତ ଏଠି ବାପା ମା ମାନେ ରହୁଚନ୍ତି। ଆଉ କଣ ହଉଚି ନା ଆଗରେ କଣ ହଉଥିଲା ନା ଚାଷ କାର୍ଯ୍ୟ ବି ବହୁତ୍ ହଉଥିଲା। ଯଉଥିପାଇଁ ଲୋକ ଗୋଟେ ଜାଗାରେ ଏକତ୍ରିତ ହେଇକି ରହୁଥିଲେ ତ ଏବେ ଯେହେତୁ ସମସ୍ ତେ ନିଜ ନିଜର ଚାକିରୀ କ୍ଷେତ୍ରରେ ସବୁ ଆଗେଇଲେଣି ଚାକିରି ବେଶୀ କଲେଣି ତ ସେଥିପାଇଁ ସେମାନେ ସବୁ ବାହାରେ ରହୁଚନ୍ତି। କିନ୍ତୁ ଦେଖିବାକୁ ଗଲେ ନିହାତି ବଡ଼ ପରିବାର୍ ବହୁତ୍ ଭଲ। ସମସ୍ତେ ଏକାଠି ରହିବେ ସମସ୍ତେ ବସିବେ କଥା ହେବେ
ହଁ- ହଁ ଏଇଟା ଠିକ୍ କଥା କହିଲେ। ହଁ ମୁଁ ଏବେ ମୁଁ ଅନୁତାପା କରୁଚି ଦେଖ ମୁଁ ବି ସେଇଟା ମାନେ ଆଗ ମୁଁ ଗୋଟେ ଆଇଚି ଗୋଟେ ଜଏଣ୍ଟ୍ ଫ୍ୟାମିଲିରୁ ମୁଁ ଆଇଚି। ମୋର ମାନେ ବହୁତୁ ମାନେ ଆମ ସେ ଏଠି ମାନେ ମୋ ବାପ ଘର ଇଏରେ କଥା କହୁଚି ମାନେ ବହୁତ୍ ବଡ ପରିବାର ମାନେ ବାପା, ଦାଦା, ଆଁ -ବଡ ବାପା ଆଉ ଜେଜେବାପା, ଜେଜେମା ଯେ ସାନ ମାନେ ବହୁତ୍ ଭଲ ସେଇଟା ମାନେ ମୁଁ ନିଜେ ସେଇଟା ଅନୁଭବ ମୁଁ ଏଇଟା ଦେଖିଲା ବେଳକୁ ମୋର ମାନେ ଛୋଟ ପରିବାର୍ ମାନେ କେହି ବି ନାହାନ୍ତି ମୋ ସ୍ଵାମୀର ସାଥ୍ ଦବାକୁ ବି କେହି ନାହାନ୍ତି। ମୁଁ ଏଇଟା ଦେଖିକି ମାନେ ବହୁତ୍ ମତେ ଦୁଃଖ ଲାଗେ ଥରେ ଥରେ ମାନେ- ମାନେ ବଡ ଫ୍ୟାମିଲିଟାରେ ମୁଁ ବଡ ପରିବାରରୁ ଆଇଥିଲି ମାନେ ଭଗବାନ୍ ମତେ କଉ ପରିବାରରେ ପକେଇଲେ ମାନେ ଏବେ ବି ମୋ ସ୍ଵାମୀ ପଛକୁ ବି କେହି ନାହାନ୍ତି।
ନିହାତି ଆପଣ ଗୋଟେ ବଡ ପରିବାରରେ ଚଳି ଯାଇଚନ୍ତି । ଆଜିକାଲି ବହୁତ
ଆଉ ଗୋଟେ
ପିଇସି ମା ସାଙ୍ଗ ହେଇକି ରହିବା ପର୍ବପର୍ବାଣି ସବୁ ଏକାଠି ହବା ଏରା ସବୁ ଆପଣ ଅଛନ୍ତିନା ଆଉ ସମସ୍ତେ ସାଙ୍ଗ ହେଇକି ଏକାଠି ଯେତେବେଳେ ଦଶ୍ କି ଦଶ ଜଣ କୋଡ଼ିଏ ଜଣ ପରିବାର ଏକାଠି ହବାର ଦେଖିଚନ୍ତି ଆଉ ଯେତେବେଳେ ଏଠିକି ଆସିଲେ ଜମା ଦି ଜଣରୁ ତିନି ଜଣ ଆପଣଙ୍କ ସାତ୍ ଦବାକୁ ଅଛନ୍ତି।
ଆଉ ଗୋଟେ ବି କହୁଚି ମାନେ ମୁଁ ଆମ ଘରେ ବି ହଁ ମୁଁ ଆମ ଘରେ ବି ମାନେ ମୋ ସାନ ମା ହଉ ମାନେ ଆମର ସବୁ ଆମ ପରିବାର ଆମେ ଏକାଠି ବସିକି ଖାଉ। ମୁଁ ଜମା ଏକା ଖାଇବାକୁ ବି ମୁଁ ଭଲ ପାଏନି। କିନ୍ତୁ ସେଇଟା ଏବେ କଣ ଶାଶୁଘରେ ମାନେ କେହି ବି ନାହାନ୍ତି ନା ମାନେ ଏକା ଖାଇବାକୁ ପଡୁଚି ମତେ ଥ ଥରେ ମାନେ ଭଲ୍ ଲାଗିବନି ବି ଖାଇବାକୁ ମାନେ ଯାହାହେଲେ ମାନେ ଜଏଣ୍ଟ୍ ମାନେ ଗୋଟେ ବଡ ପରିବାର ରୁ ମୁଁ ଆଇଚି ନା। ବଡ ପରିବାରରୁ ଆଇଚି ମତେ ବି ଛୋଟ ପରିବାର ଶେଷରେ ଭଲ ଲାଗେନି ଆଉ ତାପରେ କଣ କରିବା ଭଗବାନ୍ ଙ୍କ ବା ମାନେ ଏଇଠୁ ପଡିଚନ୍ତି କଷ୍ଟ କରିବାକୁ ମାନେ ପଡୁଚି ବି ଆଉ କଣ କରିବା ଚଳିବାକୁ ପଡୁଚି।
ପରିବାର ଠୁ
ସେଇଆ ଆଉ କଣ କରିବା ଆମର ଦେଖ ସେଠେଇ ବି ଆମର
ଆଜ୍ଞା ସେ କହିଲେ ଆ